ଶିରାମଭାଇ
ଜୟ ଶ୍ରୀରାମ କଣ କରୁଚନ୍ତି।
ଏଇ ଏଇଠିକି ବସିଛି ଆଉ ଉ
ଖାଇ ପିଇ ସାଇଲଣି?
ହଁ ଏଇଠି ପାଖରେ ଗୋଟାଏ ଭୋଜି ହଉଥିଲା ତ।
ଆଚ୍ଛା ତମକୁ ଠିକଠାକ୍ ଶୁବୁଚି ନା?
ହଁ ହଁ ଶୁବୁଚି ଠିକ୍ ଅଛି ଆପଣଙ୍କୁ ଶୁଭୁଚି ତ ଠିକ?
ହଁ ସବୁ ଠିକ୍ ଠାକ୍ ପୁରା କ୍ଳିଅର ଆଜ୍ଞା ଆଉ କଣ ଭୋଜି ହେଇଥିଲା କଣ ଖାଇବାକୁ
କଣ ଆମର ହେଇଥିଲା ଭାତ ଟିକେ କରିଥିଲେ। ଡାଲି ଟିକେ କରିଥିଲେ ଘାଣ୍ଟ ଟିକେ କରିଥିଲେ ଆମର ସା ସାଦା ଘାଣ୍ଟ ଟିକେ ଆଉ ମାଛ ଚିକେନ ହଁ ମାଛ ଚିକେନ କରିଥିଲେ ଆଉ ମୁଢି ଘାଣ୍ଟ ବି କରିଥିଲେଁ ହୁଁ ମୁଢ଼ି ଘାଣ୍ଟ କରି ଥିଲା କ୍ଷୀରି ଆଉ ପାଶେ ଆଉ ଟିକେ ଟେଷ୍ଟ ଟିକେ ଏତେ ହେଇପାରିନଥିଲା ହେଲା କି
ଆଚ୍ଛା, ଚିକେନ ଟା ଚିକେନ ଟା ଟିକେ ରାଗ ହେଇଯାଇଥିଲା ନା?
ହୁଁ ଏତେ ବି ଶୁଣନ୍ତୁ ମୁଁ ଚିକେନ ଫିକେନ ଏତେ ଖାଏନି ଖାଇବାକୁ କେତେ ଭଲ ପାଏନି ହେଲା କି।
ହଁ ହଁ,
ନା
ହଁ, ହ୍ୟାଲୋ ହଁ କୁହନ୍ତୁ।
ଚିକେନ ଫିକେନ ଖାଇବାକୁ ମୁଁ ଏତେ ଭଲ ପାଏନି ନା ନା ନା। ହୁଁ ତ, ତଥାପି ଏତେ ଟିକେ କାଇଁ ମତେ ଲାଗୁନଥିଲା ହୁଁ। ଆଉ କୁହନ୍ତୁ ଆପଣ କଣ କରୁଛନ୍ତି କୁହନ୍ତୁ?
ନାଇଁ ଆମେ ସେଇ ଖାଇକି ଆସିଲୁ ଭୋଜିଥିଲା ଆଉ। ଖାଇକି ଆସିଲୁ ସେ ଶୋଇ ଶୋଇଛୁ ଆଉ।
ଚାରିଆଡେ ଆଜି ଭୋଜି ଆଉ ନାଇଁ କି।
ହଁ ଭୋଜି ତ ଆଜି ଆଉ ବାହାଘର ସିଜନ ଏଇନା ଚାଲିଛି ଆ ବାହାର ତାର ଲଭ ମ୍ୟାରେଜ ନା ନା,
ହୁଁ ହୁଁ ହୁଁ ଲଭ ମ୍ୟାରେଜ କଣ ଆରେଞ୍ ମ୍ୟାରେଜ କଣ ଶୁଣନ୍ତୁ ବାହା ହେବାଟା ହିଁ ବଡ କଥା ହେଲା କି ସେ ଲଭ୍ ହଉ କି ଆରେଞ୍ଜେ ହଉ। କାରଣ ଆଜିକାଲି ଝିଅ ମିଳିବା ଟା ବହୁତ
ହଁ ନାଇଁ ମିଳିବା ଟା କଷ୍ଟ ନାଇଁ ମିଳିବା ଟା ଆଜିକାଲି କଷ୍ଟ ନୁହଁ କିନ୍ତୁ ସବୁ ଚିହ୍ନା ପରିଚୟ ଭଲ ମନ୍ଦ
ନାଇଁ ନାଇଁ ଶୁଣନ୍ତୁ ଚିହ୍ନା ପରିଚୟ ଥାଉ କି ଯାହା ଥାଉ ସିନା ଆପଣ ସିନା କହିଦଉଛନ୍ତି ଯଦି ଆପଣଙ୍କର କୋଉଠି ଯଦି ଭଲ ପାଉଛନ୍ତି ତାହେଲେ ଆପ ଆପଣ କହି ବହୁତ ସହଜ ବୋଲି କିନ୍ତୁ ଆପଣ ଜାଣିନାହାନ୍ତି କି ଝିଅ ଟା ମାନେ ବହୁତ କଷ୍ଟ ଆଜିକାଲି ଆପଣ ଯେମିତି ଆଗରୁ ବାହାଘର କରୁଥିଲେ ଝିଅ ବାଲା ଆସିକି କହୁଥିଲେ, ଆଜ୍ଞା ମୁଁ ନିଜେ ଦେଖିଛି ଝିଅ ବାଲା ଆସିଛନ୍ତି କୁହନ୍ତି ଆଉ ପୁଅ କଣ କରୁଛି? ଆଉ ପୁଅ ଏଇ କାମ କରୁଚି ଆଚ୍ଛା ଆଉ କାମ ତ କରୁଚି ପୁଅ ଆଉ ଝିଅକୁ କଣ ଖାଇବାକୁ ଦବନି। ଆଉ ଝିଅ କ ମୋର କଣ ତା କରେ ଯାଇ ଉପାସ ରହିିବକି ଖାଇବ ଖାଇ ପିକି ରହିବ ଆଉ କଣ। ମାନେ ଏମତି କହିକି ଝିଅ ବାହାଘର କରୁଥିଲେ, ମାନେ ଗୋଟେ ଘରେ ଯାାର ଝିଅ ଅଛି ତାର ଗୋଟେ ବୋ ଛଅ।
ହ
ଏଇନା କିନ୍ତୁ ଆଉ ସେ ଝିଅ ବୁଝଛ ନାହିଁ ଝିଅ ଯାହା ଘରେ ଅଛି ତା ଘରେ ଗୋଟେ ସୁନା ମୁଣ୍ଡା। ତାପରେ ଏବେ ବି ଦେଖନ୍ତୁ ଆପଣ ପ୍ରାୟ ଯୋଉମାନେ ଗମେଣ୍ଟ ଚାକିରି କରିଛନ୍ତି ତାଙ୍କୁ ପ୍ରାୟ ଝିଅ ବହୁତ ମିଳି ଯାଉଛନ୍ତି। ହୁଁ ଆଉ ହୁଁ। ଆଉ ଯେଉଁମାନେ ଗମେଣ୍ଟ ଚାକିରି କରିନାହାନ୍ତି ଦେଖନ୍ତୁ ବହୁତ ସଂଖ୍ୟାରେ ତାଙ୍କୁ ବହୁତ କଷ୍ଟରେ ତାଙ୍କ ବିବାହ ହ ହୁଁ ଆଉ। ଆପଣ ତ ଏଇନା ବୋଧେ ଆପଣ ବୋଧେ ଲପ ଫପ୍ କରିଛନ୍ତି ବୋଧେ ଆପଣ?
ନାଇଁ ଆଜ୍ଞା ଆମର ସେମତି କିଛି ନାଇଁ। ଆଉ ଆଗକୁ ହବ ବୋଲି କିଛି ମାନେ ନାହିଁ। ସେ ଲାଇନ ଆମର ଯିବାର ନାହିଁ।
ହୁଁ ହୁଁ କହୁନାହାନ୍ତି ଯଦି କରି ଯଦି ଲାଜ କରନ୍ତୁନି କୁହନ୍ତୁ ଆପଣଙ୍କର ଟିକେ ପ୍ରେ ଷ୍ଟୋରି ଷ୍ଟୋରି ଟା ଟିକେ କୋହୁନାହାନ୍ତି, ମୂଁ ଟିକିଏ ଶୁଣନ୍ତୁ?
ନାଇଁ ସେମିତି କିଛି ନାଇଁ, ଆଉ ସେ ସେ ଲାଇ ଯିବାର ନାହିଁ ଅକ୍ଚୂଆଲି। ବୁଝିଲେ କି ହେଲା ସେଟା ଭଲ ସେଗୁଟା ଭଲ ନୁହଁ ସମସ୍ତଙ୍କୁ ସେ ସୁଟ୍ କରେ ନା। ଆପଣ ବି ଆପଣ ବି ଜାଣିଥିବେ ବୁଝିଲେ?
ନା ସବୁ ଜିନିଷ ସେମିତିକ ସୁଟ କରେନି ହେଲା କିି ସବୁ ଜିନିଷ ଯ ପାରିବେ ଦେଶ ତ ଇଏ ହେଇଯିବ ନା? ନା କଣ ପାଇଁ କରିଛନ୍ତି ସବୁ ଜିନିଷ ସମସ୍ତେ କରିପାରିବେ ନାହିଁ। ତାପରେ ବି ଶୁଣ ତ ଆଜିିକାଲି ଗୋଟେ ପୁଅ ଗୋଟେ ଝିଅ ବହୁତ ଭଲ ପାଉଥିବ ବୁଝିପାରୁଛ ନାଇଁ?
ହୁଁ।
ଯଦି ଝିଅ ଟା ତା ଠାରୁ ଟିକେ ଭଲ ପୁଅ ଦେଖିଲା କିଏ ଗୋଟେ ଭଲ ଚାକିରିୀ କରିଥିବ ଝିଅଟି ତା ପଛରେ
ହଁ ଏମିତି ବା କି ସବୁ ଏମିତି ତ ଆଜିିକାଲି ଚାଲିଚି ନା। ଆପଣ ଜାଣିଥିବେ ଏବେ ଏଇ ଯେଉଁ ପାହାଡ଼ ତଳକୁ ଠେଥିଲେ ପ୍ୟାଲେସ୍ ବୁକ୍ କରିଥିଲେ ଷୋଳ କୋଟି ଟଙ୍କା ନା କେତେ ଟଙ୍କା କେତେ କୋଟି ଟଙ୍କା ଦେଇକି?
ଆରେ ଶୁଣନ୍ତୁ ସିଏ ହଉଛନ୍ତି ତାଙ୍କର ଛଅଶହ କୋଟି ଟଙ୍କାର ତାଙ୍କର ହଉଛି ନେଟୱାଥ। ହେଲା ମାନେ ଛଅଶହ କୋଟି ଟଙ୍କାରେ ସେଇ ମାଲିକ।
ହଁ ମାନେ ସେ ଛଅଶହ କୋଟି ଟଙ୍କାର ମାଲିକ ମାନେ ତାଙ୍କ ମାନେ ତାଙ୍କ କଣ ମାନେ ତାଙ୍କ ଅଣ୍ଡରରେ କାମ କରୁିବେ ମିନିମମ ହଉଚି ହଜାର ଦେ ଦେଳ ହଜାରଥିଲି ଲୋକ।
ନିହାତି ଛଅଶହ କୋଟି ଟଙ୍କାର ମାଲିକ ମାନେ ଜାଣିପାରୁଥିବେ ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ। ମୋ କହିବାକଥା ଆମେ ଆମେ ସାଧାରଣ ଲୋକ ଶୁଣ ଆମେ ହଉଛୁ ସାଧାରଣ ଆମେ ମାସରେ ଏଟି ହିସାବ କରନ୍ତୁ ପନ୍ଦର କୋଡିଏ ହଜାର ରୋଜଗାର କରିବା ଟା ବହୁତ କଷ୍ଟ।
ହଁ।
ଛଅଶହ କୋଟି ଟଙ୍କା ନ ଆମେ ଶୁଣନ୍ତୁ ମୁଁ କହୁଛି ଆମେ ଆପଣଙ୍କ ଲାଇଫ ରେ ଯଦି ଜୀବନ ସାରା କାମ କରିବା ତାହେଲେ ଗୋଟିଏ ଟଙ୍କା ବି ରୋଜଗାର କରି ପାରିବା ନାହିଁ।
ହଁ ଠିକ କଥା ଆପଣ ଯ କଥାଟା କହିଲେ ଏଟା ବୋହୁତ ଠିକ କଥା ଆମେ ରେୟ ଆମେ ଯିଏ ମାସ ସୁ କଡିଆ ଟା ରୋଜଗାର କରୁଚି କଡିଆ ଟା ରୋଜଗାର କ ବର୍ଷକୁ ତାର କେତେ ହେଲା? ବାର ଦୁନେ ଚବିଶ ଦି ଲକ୍ଷ ଚାଳିଶ ଦି, ଦି ଲକ୍ଷ ଚାଳିଶ ମାନେ ସିଏ ହାର୍ଡଲି ହଁ ହାର୍ଡଲି ସିଏ ତିରିଶ ବର୍ଷ ତିରିଶ ବର୍ଷରେ ଯୋଉ ରୋଜଗାର କରିବ।
ତିରିଶ
ତିରିଶ ବର୍ଷ ତିରିଶ ତିରିଶ ବର୍ଷ ଯିଏ ରୋଜଗାର କରିବ ଷାଠିଏ ସତୁୁରି ଲକ୍ଷ ଟଙ୍କା ଆଉ ଭଲ ମନ୍ଦ ତାର ଏକର୍ ସାକର ଯ ଥିବ ଚାଷବାସ ହେଉଥିବ ହାର୍ଡ଼ଲି ସିଏ କୋଟିଏ ଟଙ୍କା ରୋଜଗାର କରିବ।
ଶୁଣ ତା ବୋଲି କଣ ଶୁଣନ୍ତୁ ଆପଣ ଥର କୋଡିଏ ହଜାର ରୋଜଗାର୍ କରୁଛନ୍ତି, ଆପଣଙ୍କର କୋଡ଼ିଏ ହଜାର ସେଭିଙ୍ଗ୍ ରହୁଛି କି? ଆପଣଙ୍କର ଖର୍ଚ୍ଚ ଅଛି ନା
ଖର୍ଚ୍ଚ ଅଛି ଭଲ ମନ୍ଦ ଚାରିଆଡ଼ୁ ଘର ଦ୍ଵାର ଭଲମନ୍ଦ, ଏଥିରେ ପୁଣି ସେଭିଙ୍ଗ୍ ଅଛି ହେଥିରେ ପୁଣି କ୍ୟାରିଅର୍ ଅଛି ଆପଣ ଶୁଣନ୍ତୁ ଏଥିରେ ପୁଣି କ୍ୟାରିଅର୍ ଅଛି। ପି ପିଲା ଛୁଆଙ୍କ ଭବିଷ୍ୟତ ଅଛି ନିଜର ପୁଣି ଗୋଟେ କଣ ମାନେ ଖୁଆଇ- ବୁଝିପାରୁଛନ୍ତି ନା ଆପଣ
ହଁ ତ କୋଟିଏ ଟଙ୍କା ବହୁତ୍ ହଉ ତ ସେ ସତ ବୁକ୍ କର ଥିଲେ। ମାନେ ବାହା ହେବା ପାଇଁ ମାନେ ସେ ଯୋଉ ପ୍ଲେଷ୍ଟା ବୁକ୍ କରଥିଲେ ଆ ଦେହରେ ସେତିକ ଭଲ ଭଲ। ଦାନୀ ମନ୍ତ୍ରୀ ହଉ ନେତା ହଉ ସେମାନେ ସବୁ ଫ୍ଲାଇଟ୍ ମାନେ ଆସିଥାନ୍ତି ଉଡ଼ା ଜାହାଜରେ।
ପର୍ଚେସ୍ କରିପାରନ୍ତି ତାକୁ ସବୁ।
ହାଁ ମାନେ ସିଏ ସେମାନେ ଆଉ ଆସିବେ କି ମାନେ ଏଇ କାର୍ କର୍ ରେ ଆସିବେ କି ସେମାନେ ସବୁ ଫ୍ଲାଇଟ୍ ରେ ଆସିବେ ନା।
ଆଁ ସିଏ ସବୁ
ଉଡ଼ିଯାଏ ସିଏ ହୁଁ ଉଡ଼ାଜାହାଜରେ ଆସିବେ ତାଙ୍କ ପାଇଁ ସବୁ ତାଙ୍କ ପାଇଁ ସବୁ ବ୍ୟବସ୍ଥା ହେଇଥିଲା। ସିଏ ଓହ୍ଲେଇବେ ସତର କୋଟି ଟକାଁ ଦେଇକି ସେ ଜିନିଷ ଟାକୁ ସିଏ କରିଥିଲେ କିନ୍ତୁ ତାର ପ୍ରୋବ୍ଲେମ୍ ସେ ଝିଅ ଆଉ ଗୋଟେ ପୁଅ କୁ ଭଲ ପାଉଥିଲା। ଯଦି ବି ତୁ ଗୋଟେ ପୁଅକୁ ଭଲ ପାଉଛୁ ତାହେଲେ କହିଦେଇଥାନ୍ତୁ, ନାଇଁ ମୁଁ ଗୋଟ୍
କହିଦେଇଥାନ୍ତୁ କି ମୁଁ ରାଜି ନୁଅଁ ଭଲ ମନ୍ଦ ଆଉ ମୁଁ ଆଉ ଗୋଡି ମୋର୍ ଆଫେୟାର୍ ଅଛି ଭଲ ମନ୍ଦ ତ ଆଉ ମୁ ମୁଁ ସେଠି ବା ବାଆ ହେବି, ଆଉ ମୁଁ ତମକୁ ଇଏ ମନା କରଦେଇଥାନ୍ତୁ ମୁଁ ହେ
ହୁଁ ଶୁଣ ତାପରେ ଶୁଣ ତାପରେ ବି ତାପରେ ବି ଆଉ ଗୋଟେ ଅ ଛି। ସେ ପୁଅର ତାର ମିଶିକି ସେ ପୁଅଟା କୁ ମାରିଦେଲେ ତାପରେ ଯେତେବେଳେ ଧରା ପଇଲେ ପୁଲିସ ଧଇଲା। ପୁଲିସ୍ ଯେତେବେଳେ ଧଇଲା ପୁଲିସ୍ ପ ହୁଁ। ପୁଲିସ୍ ଯେତେବେଳେ ପଚାରିଲା ଝିଅକୁ କହିଲା, ଆଉ ତମେ କଣ ପାଇଁ ମାରିଦେଲ? ଝିଅର ଆନ୍ସାରଟା କଣ ଆପଣ ଜାଣିଛନ୍ତି? ନା କଣ କଇଲା? କଇଲା ସିଏ ଚନ୍ଦା ଥେଲା। ଚୁଟି କମ୍ ଥିଲା ଶୁଣୁ ଏ ଚୁଟି ଟା ଏଇଟା ଗୋଟେ କମନ୍ କଥା ମାନେ ଚୁଟିଟା କମ୍ ବେଶୀ। ସେଟା ଆମର ଧରାଯିବନି ଚୁଟି କମ୍ ଥିଲା କଣ ଅଛି।
ମଣିଷ ଆ- ଆଜିକା ଡେଟ୍ ରେ ଆଜିକା ଡେଟ୍ ରେ ଯଦି ପିଲାଟି ଭଲ ହେଇଥିବ ନା ଚୁଟି ନଥାଉ ଅସୁବିଧା କଣ ହଉଛି? ଆ ଯଦି ଭ ଚୁଟି ଥିବ ହେ ଟୋକା ହ୍ୟାଣ୍ଡ୍ସମ୍ ହେଇଥିବ ଆ ରେ ମଦ ପି ଆସି ବାଡ଼ଉଥିବ ଲାଭ କଣ ମୋ କହିଆ କଥା, ସବୁଆଡ଼ୁ ପୁଣି ଦେଖିବାର ଅଛି ନାଁ ଆପଣ୍ ଟିକେ ଶୁଣନ୍ତୁ ଆପଣ୍ ବହୁତ୍ କହୁଛନ୍ତି ବଝିଲେ ଆପଣ ଟିକେ ଶୁଣନ୍ତୁ ହଁ ମୋ କଇଆ କଥା ମୋ କଇଆ କଥା ଟୋକାଟା ଯଦି ହ୍ୟାଣ୍ଡସମ୍ ହେଇଥିବ, ଭଲ ମନ୍ଦ ରାତିରେ ମନ୍ଦ ପିଇ ଆସି ଆସି ବାଡ଼ଉଥିବ ସମ୍ମାନ ଦଉନଥିବ ଆ ସେ ଲାଭ କୌଣସି ଚୁଟି ଥାଇକି ଆପଣ ବୁଝିପାରୁଛନ୍ତି ନା ମୋ କଇବା କଥା ଲତା ଗୁଣରେ ଲକ୍ଷେ ଗୁଣରେ ଚନ୍ଦା ଭଲ। ଆପଣ ବୁଝିପାରୁଥିବେ ନା ଆ ଭଲ ମନ୍ଦ ସବୁ ଆଡୁ ପୁଣି ଦେଖି ପଡ଼ିବ ନା ଆପଣ ମାନେ ଆଉ ସବୁ ଭୁନି ଖାଲି ଚମଗୋରା ଦେଖିଲେ ହବ କଣ ବୁଜୁଛନ୍ତି ଆପଣ ପିଲା ଭଲ ହେଇଥିବା ଦରକାର୍ ଭଲ ସଂସ୍କାର ଥିବା ଦରକାର୍।
ଆଜ୍ଞା।
ହଁ।
ହୁଁ।
ନାଁ ମ ମୁଁ କଣ କହୁଥିଲି ଶୁଣନ୍ତୁ ଆପଣ ସେ ଯୋଉ କାମଟି କଲା ବେଳେ ବହୁତ ଲଜ୍ୟା ଜନକ କଥା ମାନେ ପୁରା ଉଁ ଗଡ଼ା ମାନେ ଶାସ୍ ତମଗ୍ର ଆମ ଓଡ଼ିଶାରେ ପୁରା ହାଇଲେଟ୍ ରେ ରହିଗଲା ସବୁ ସବୁ ରାଜ୍ୟରେ ସିଏ।
ହୁଁ ହୁଁ ତାପରେ ବି
ରାଜ୍ୟରେ ତାର ନ୍ୟୁଜ୍ ଚାଲିଛି ଘନ ଘନ।
ହୁଁ ହୁଁ ହୁଁ ହୁଁ ବାପା ମାଙ୍କର ଏଇନା ମନ ଟା କଣ ହଉଥିବ ତମେ କହୁନ। ହୁଁ ଯଦି ଆଉ ଗୋଟେ ଥାଆନ୍ତା ତାହେଲେ ଗୋଟେ ସିଏ କଣ କରିଥାନ୍ତେ।
ହଁ ମାନେ ତମ ବାପା ମାଙ୍କ ମନ ଗୁଡା ମାନେ ହେଲା ଭଳିଆ ହଉଥିବ।
ହୁଁ ଛଅଶହ କୋଟି ଟଙ୍କାର ମାଲିକର ଗୋଟିଏ ବୋଲି ପୁଅ
କଣ ସେ କରିବେ ଆଉ ସେ ବାପା ମା ମାନେ ଆଉ ବଞ୍ଚିକି ଆଉ ସମାଜରେ ଆଉ କିଛି ଲାଭ ନାହିଁ।
ହୁଁ ତାଙ୍କୁ କ ଝିଅ ମିଳିଥାେ ତାଙ୍କୁ ଆହୁରି ଭଲ ଭଲ ଝିଅ ମିଳିଥାନ୍ତେ। ଆପଣ ତ ଆଜିିକାଲି ଜାଣିଥିବେ ପଇସା ଯୋଉଠି ଝିଅ ସେଇଠି।
ହଁ ଏଇଟା ତ ଆମେ ଆଖି ଆଗରେ ସବୁ ଦେଖୁଛୁ। ଯଉ ଆମ ଆଖି ଆଗରେ ସବୁ ଘଟି ଚାଲିଛି ଏଟା ଆଉ।
ଓ ଆପଣ ତ ଏଇଟା ଗୋଟେ ଲଜ୍ଜାଜନକ ମାନେ ଦୁଃଖଦ ବିଷୟ। ଆପଣ ତୁ ଏଇ କଥାଟା ଶୁଣିକି ମତେ ବହୁତ ମର୍ମାହତ ଲାଗିଲା। ଆଉ ତଥାପି ମୋ ଆଖିରୁ ଟିକେ ଲୁହ ଝରି ଆସୁଛି ବୁଝିପାରୁଛନ୍ତି ନା ନାଇଁ। ଏ କଥା ଶୁଣିକି। ହୁଁ ମଣିଷ ମନ ମଣିଷ ମନ ହୃଦୟ କବଳ ହେଇଥିବ। ଆଉ ସେଇ ହିସାବରେ ଯାହା ଆପଣ ଜାଣିଥିବେ ବୁଝିପାରୁ
ନା ମୁ ମୁଁ କଣ କହୁଥିଲି କି ଆପଣ ଆଉ ସେ ଯୋଉ ଓଭରସିଜ ବ୍ୟାଙ୍କ ନୁହଁ। ହଁ ସେ ଭଲ ରିହାତିରେ ଋଣ ପ୍ରଦାନ କରୁଛି ଆପଣ କହୁଥିଲେ ସେ ଯୋଉ
ଶୁଣନ୍ତୁ ସିଏ ସ ବ୍ୟାଙ୍କ କହିଲ ବହୁତ ଥରେ କଣ ହେଇଛି କି ସେ ବ୍ୟାଙ୍କ ମୁଁ ଥରେ ଯାଇଥିଲି ଏଟାଇମ୍ ବୁଝି ପାରୁଛନ୍ତି ନା ନାଇଁ।
ଆଚ୍ଛା ଓଭରସିଜ ବ୍ୟାଙ୍କ।
ହୁଁ ଏଟି ଏମକୁ ଯାଇଥିଲି ଏଟିଏମ ପଇସା ଉଠେଇଛି ପଇସା ଦେଲେ ପୁରେଇଚି ପଇସା ପଳେଇ ଯାଇଛି କଟି ଯାଇଛି ଆକାଉଣ୍ଟ ରୁ ବୁଝିପାରୁଛ ନା ନାଇଁ। କିନ୍ତୁ ପଇସା ଆଉ ବାହାରିବାର ନାଁ ନାହିଁ।
ଏଟିଏମ୍
ମୁଣ୍ଡ ଟେନସନ ଆପଣ ବି ଗୋଟେ ଜାଣିଥିବେ ହଉ ଠିକ ଅଛି ମୁଁ ଟିକେ ରଖୁଛି ଆଜ୍ଞାଁ।
ଆଚ୍ଛା ଆକାଉଣ୍ଟ ରୁ ଡେବିଟ୍ ହେଇଗଲା କିନ୍ତୁ ପେମେଣ୍ଟ କ୍ୟାସ୍ କ୍ୟାସ ବାହାରିଲାଣି ଏଟିଏମ ମେସିନ ରୁ। ଆଚ୍ଛା ହଉ ଠିକ ଅଛି ଠିକ ଅଛି ଭାଇ ଧନ୍ୟବାଦ।
ଆଜ୍ଞା ଧନ୍ୟବାଦ।